ହ୍ୟାଲୋ ବନ୍ଧୁ।
ହଁ ବନ୍ଧୁ ନମସ୍କାର ବନ୍ଧୁ। ଆଉ କଣ କରୁଛନ୍ତି ଆଉ ମୁଁ ଭଲ ଅଛି।
ଆଉ ଆପଣ ଖାଇଥିଲେ କଣ ସକାଳେ?
ସକାଳେ ତ କିଛି ଖାଇନଥିଲି ଟିକେ ଦେହଟା ଭଲ ନଥିଲା ଖାଇ ନଥିଲି। ତାପରେ ଖାଇଲି କିଛି ସମୟ ପରେ ଏବେ ଏଇ ଖାଇବି ଭାବୁଛି ଟିକେ କିଛି ବିଶ୍ରାମ ଟିକେ ଧୋଇଧୂଆ ହେଇକି ଖାଇବି ଆଉ। ଆପଣ ଆଉ କଣ କରୁଛନ୍ତି କୁହନ୍ତୁ?
ଆଉ ମୁଁ ଏବେ ବହୁତ ବିଦ୍ୟୁତ୍ ନାହିଁ ନା ଗ୍ରାମରେ।
ହୁଁ
ଆଉ ମୁଁ ପଦାରେ ଅଛି ଏଇନା ଟିକେ ଥଣ୍ଡା ଜାଗାରେ ଗଛ ମୂଳେ ବଇଛି।
ଆଉ ଆଉ ଆପଣ କଲ୍ କରିଥିଲେ କହୁନାହାନ୍ତି କଲ୍ କରିଥିଲେ କାହିଁକି କୁହନ୍ତୁ?
ହ ଆ ମୁଁ କହୁଥିଲି କି ଆପଣ ଯାଇଛନ୍ତି କେବେ ମିନି କେଦାରନାଥ?
ଆଜ୍ଞା ମୁଁ ବହୁତ ଥର ଯାଇଛି ଆପଣ ଗ୍ରାମ ବାଟେ ଦେଇ ଭିତରେ ଯାଇଛି ବହୁତ ଥର ଯାଇଛି।
ହଁ ଆ କିଛି ଜାଣିଥିବେ ମିନି କେଦାରନାଥ ବିଷୟରେ?
ଆଜ୍ଞା ଆଜ୍ଞା ସେଇଟା ତ ପ୍ରଥମତଃ ମୁଁ କହିଦଉଛି ଆପଣଙ୍କୁ ସେ ବିଷୟରେ। ଆ ଯେହେତୁ ଆମ ଘରଠାରୁ ମିନି କେଦାରନାଥ ଟିକେ ଦୂର ହବ ଆପଣଙ୍କ ଘରଠାରୁ। ପାଖ ଆଉଠି ବୁଝିଲେ କି।
ଆଜ୍ଞା ଆମ ଘରଠାରୁ ତ ଗୋଟେ କିଲୋମିଟର ହବ।
ଆଜ୍ଞା ଆମ ଘରଟା ଟିକେ ଦୂ ଦୂର ହେଉଛି ଯେହେତୁ ମୁଁ ଯିବାକୁ ମୁଁ ଯାହା ଦୁଇ ଥର ନା ତିନି ଥର ଯାଇଛି। ଆଉ ଚେଠିକି ଗଲା ପରେ ହେଟି ବହୁତ ଦୃଶ୍ୟ ବହୁତ ମନରୋମା ଦୃଶ୍ୟ ସେଠି। ଆଉ ସେଠି ଯେପରି କେଦାରନାଥ ଆପଣ ଜାଣିଥିବେ ତ କେଦାରନାଥ ଯୋଉ ରାମସ୍ଵରମ ଅଛି। ଏଯୋଉ ଯୋଉ ଅଛି ଉତ୍ତରାଖଣ୍ଡ ଯୋଉ କେଦାରନାଥ।
କାଇଁ ବୁଝିପାରୁଛି।
ଆଜ୍ଞା ସେଇଭଳି ପୁରା କେଦେରନାଥଟି ହେଇଛି। ଆଉ ସେଠିକି ଯିବେ ମାନେ ଆପଣ ଦେଖିବେ ଉଁ ବହୁତ ମନୋଜା ଦୃଶ୍ୟ ପରିକା। ପ୍ରଥମେ ତ ଆପଣ ପଶିବେ ତ ସେଇ ଯୋଉ ଦ୍ବାରବାଟେ ପ୍ରଥମେ ସେଠି ଧୋଇବା ପାଇଁ ପାଦ ଧୋଇବା ପାଇଁ ଗୋଟେ ଲଗା ହେଇଛି ଟ୍ୟାପ ଗୁଡିକ କାରଣ ଆପଣ ବାହାରକୁ କେମିତି ଆସିବେ ବୁଝିଲେ କି।
ଆଜ୍ଞା ଆଜ୍ଞା ବୁଝି ପାରୁଛି ସବୁ।
ହୁଁ ବାହାରୁ ବୁଲି ବୁଲି ଆସିବେ। କି କୌଣସି କିଛି ଜିନିଷ ମାଡିଦେବେ କିମ୍ବା କୌଣସି ଆମିଷ ଖାଇଥିବେ କିନ୍ତୁ ବିଭିନ୍ନ ପ୍ରକାର ଜିନିଷ ଲୋକ ଖାଇକି ପଳେଇ ଆସୁଛନ୍ତି। ତ ଆପଣ ମନା କ ଟିବି ଟାକୁ।
ନା ଆମେ ବି ମନା କରିପାରିବେନି ଆମେ ମୁଁ ଦେଖିଥିଲେ କି?
ସେ ନା ମନା କେମତି କରିବେ ସେଥିପାଇଁ ସେଠି ଗୋଟେ ଟାପ୍ ଲଗାଇଛି ସମସ୍ତେ ପାଦ ନିଜ ପାଦ ହାତ ଗୋଡ ଧୋଇ। ସେଠିକି ଯିବେ ତାପରେ ମଧ୍ୟ ସେ ମଝିରେ ମଧ୍ୟ କିଛି ପାଣି ଚଲା ହଉଛି କାରଣ ସେଠି ଲୋକ ଯେ ଟ୍ୟାପ ନ ଧୋଇ ସେଥିରେ ପଶିକି ଆସିଲେ ନିଜ ପାଦ ଧୋଇ ହେଇଯିବ। ତାପରେ ଆପଣ ମନ୍ଦିର ସାମ୍ନାରେ ଗୋଟେ ଅଛି କଣ କହିଲେ? କଣ କହିଲେ ଅ
ଏ ବୃଷଭ ଜଣେ ଅଛନ୍ତି ମୂର୍ତ୍ତି ଗୋଟେ ଥୁଆ ହେଇଚି।
ଆଜ୍ଞା ବୃଷଭ ଟି ଅଛି। ଆ ବୃଷଭ ର ତାପରେ ସାମ୍ନାରେ ଟିକେ ଅଛି ତାଙ୍କର କିଛି ଆଗକୁ ଗଲେ। ଶିବଙ୍କର ମନ୍ଦିର ଶିବ ଅଛନ୍ତି ଭିତରେ ବସିଛନ୍ତି। ଆଉ ତାପରେ ଆପଣ କୁହନ୍ତୁ କିଛି ଆପଣ ଘର ପାଖ ଯେହେତୁ ସେ ମନ୍ଦିର ତା
ଆପଣ ଯାଇ ଆପଣ ଯାଇଥିବେ ମିନି କେଦାରନାଥ ଏରା କିଛି ପ ପ ପ୍ରସାଦ ସେବନ ବି କରିଥିବେ।
ହୁଁ।
କୈଳାଶ କିପରି ହେଇଥିବ?
ହୁଁ ପ୍ରସାଦ ଭଲ ପ୍ରସାଦ ଯୁ ଗୋଟେ।
ହଁ ମିନିକେନାଥ ଆମ ଘର ପା ଆମ ଘର ପାଖ ଥି ଆମ ଘର ପାଖରୁ କମ ହୋଇଥାଏ। ବାଟ ଗୋଟେ କିଲୋମିଟର ପାଖାପାଖି ହୋଇଥାଏ। ଏତେ ବି ଆ ମୁଁ ବି ଏତେ ଥର ଯାଇନି ଘର ପାଖିଆ ଲୋକ ନା। ତ କ ଯାଇ ହବ କି?
ହୁଁ ଆପଣ କହୁଥିଲେ ହୁଁ ତା ଭିତରେ ଅନେକ ମନ୍ଦି ତା ଭିତରେ ଅନେକ ଠାକୁର ଅଛନ୍ତି କୋଉ କୋଉ ଠାକୁର ଅଛନ୍ତି ତା ଭିତରେ କଇଲେ?
ତା ଭିତରେ ହନୁମାନ ଅଛନ୍ତି ଆଉ ଉଁ ୟୀଆଡୁ ଏଣ୍ଟ୍ରି କରିବେ ତ ଡାହାଣ ପଟେ ଅଛନ୍ତି ଅର୍ଧ ନାଗେଶ୍ଵର। ଯାହାକି ଅଧା ଶିବ ଅଧା ପାର୍ବତୀ। ଆଉ ବାମ ପଟେ ଅଛନ୍ତି ହନୁମାନ।
ଆଜ୍ଞା।
ହନୁମାନଙ୍କ ଅ ଡାହାଣ ପଟେ ଅଛନ୍ତି ଗୋଟେ ବଡ ଶିବଙ୍କର ମୂର୍ତ୍ତି। ଦେଖିଦେବେ ତ ଆପଣ।
ଆଜ୍ଞା ବଡ ମୂର୍ତ୍ତି ଟେ ଅଛି।
ବଡ ମୂର୍ତ୍ତି ଟେ ଅଛି ତା ଆଗକୁ ଅଛି ଗୋଟେ ମାନେ ସେ ଶାଳ ଗ୍ରାମ ପଥର।
ଆଜ୍ଞା।
ସେଇଟା ବି ଥୁଆ ହେଇଛି ଆଉ ଏମିତି କିଛି ଆ ଆଗରେ କିଛି ଭୋଗ ଭୋଗ ଦୋକାନ ଅଛି ଆଉ ପଟ
ଆଜ୍ଞା।
ଆ ଆଉ ପଦାକୁ ଆସିଲେ ତ ଦେଖିବେ ପ୍ରବଳ ଦୋକାନ ପତ୍ର। ଆଉ କିଛି ଗରିବ ଲୋକ ବି ବଇଛନ୍ତି ସେଠି ଭିକ୍ଷା ମାଗୁଛନ୍ତି ଭିକାରୀ ମାନେ।
ଇଠେ। ଆ ବେ ବାହାରେ ଆପଣଙ୍କ ଯୋଉ ସେ ଯୋଉ ମନ୍ଦିରରେ ବାହାରେ କିଛି ଦୋକାନ ଗୁଡିକ ଅଛି।
ଆୟା।
ଆଜ୍ଞା ସେ ଦୋକାନ ଗୁଡିକରେ ମଧ୍ୟ ସବୁ କିଛି ବିକ୍ରୟ ହଉଛି। ସେଠି ଆପଣଙ୍କ ଗୋଟେ କଥା ମୁଁ ବୁଝିପାଲିନି ସେଠି ଏଇ ଯୋଉ ଉ ଧୁମ୍ରପାନ ଜିନିଷ ଦିକ ମଧ୍ୟ ବିକ୍ରି ହଉଛି ଧୁମ୍ରପାନ।
ଆଜ୍ଞା।
ବିକ୍ରି ହଉଛି ସେଥିପାଇଁ କିଛି ମନା ନାଇ।
ନା ମନା ନାହିଁ ମନା ନାହିଁ କାହିଁକି ମନା ଅଛି କିନ୍ତୁ ଲୋକ ଯେ ଯେମତି ଯେ
ଆଜ୍ଞା ଆପଣଁ ଯାଇଥିଲଥିଲେ ମନ ଅଛି ଆପଣ ଥିବେ ବୋଧେ ରଜରେ ଯାଇଥିଲି ଆର ବର୍ଷ ବୁଝିଲେ
ଆଜ୍ଞା
ଆଜ୍ଞା ଆପଣଙ୍କର ସେ ଯୋଉ ଭିଡ ଥିଲା ସେଠି ମାନେ ଏତେ ଯୋଉ ଭିଡ ଲୋକ ସେଠି ନିଜର ଚେତା ପାଉନଥିଲେ ଏବଂ ବହୁତ ଭିଡ ଯେହେତୁ ଗାଡି ଗୁଡିକ ରଖିବା ବି ମଧ୍ୟ ସ୍ଥାନ ନଥିଲା ଆଉ ବିଭିନ୍ନ ପ୍ରକାର ସମସ୍ୟା ହେଇଥିଲା ଆପଣ ମନୋଜ
ଆଜ୍ଞା ମନେ ଅଛି ମନେ ଅଛି ଆମର ଆମର ଗ୍ରାମରେ ଉ ଅଳ୍ପ ଜାଗା ଅଛି ମାନେ ରୋଡ ଟା ଛୋଟ ରୋଡଟି
ଆଜ୍ଞା ରାସ୍ତା ଛୋଟ ଟି
ଛୋଟଟି ସେଠି ଅଧିକାଂଶ ମାନେ ୱିଙ୍ଗର ଯେ ଟ୍ରାଭେଲର ଏଗୁଡା ଦି ପାଖେ ଯିବା ଆସିବା କରିବେ ନା ସେଥିପାଇଁ ଭିଡ ଲାଗିଥାଏ ଆପଣ ଏବେ ସରକାରଙ୍କୁ କୁହାଯାଇଛି ସେ ରୋଡ ମରାମତି କାର୍ଯ୍ୟକ୍ରମ କରିବି
ହୁଁ
ଆଉ ସେ ସେଥି ଯୋଗୁଁ ଆ ଏଥର ଏ ଅସୁବିଧାର ଅଧିକାଂଶ ଲୋକ ଅସୁବିଧ ର ସମ୍ମୁଖୀନ ହେଲେ ସେଥିପାଇଁ ରୋଡ ବି କାର୍ଯ୍ୟକ୍ରମ ଆରମ୍ଭ ହେଲାଣି
ଚାର୍ଯ୍ୟା ଆରମ୍ଭ ହଉଛି
ଜରମଛି
ମୁଁ କହୁଥିଲି ଆପଣଙ୍କ ସେ ଯୋଉ ମନ୍ଦିରଟେ ହେଇଛି ବୁଝିଲେ ଯୋଉ ସେଠି କିଛି ଅଛି କିଛି ସ୍ଥାନ ଅଛି ସେଠି କିଛିି ଭୋଜି କରିବାକୁ ଚାଁ କି ଭୋଜି କରିପାରିବା ତଲ ଜ
ହଁ ଅଛି।
ଆଜ୍ଞା ଆଉ ସେଠି ସେଠି ଆମିଷ ବୋଧେ ହଉନଥିବ ପାଖରେ କୋଉଠି।
ନା ନା ଆମିଷ ହ ହୁଏନା।
ନାଇଁ ଠିକ୍ ଅଛି ଆପଣ କେତେଥର ଯାଇଛନ୍ତି ସେଠିକି?
ମୁଁ ଦଶଥର ଭାବେ।
ଦଶଥର ଯାଇଚନ୍ତି।
ହୁଁ।
ଆମ ଗାଁରୁ ମଧ୍ୟ ଗୋଟେ ଶିବ ମନ୍ଦିର ଅଛି ଯାଣିଚନ୍ତି।
ହଁ ଶୁଣିିଚି।
ଆଜ୍ଞା ସେଟା ଆପଣଙ୍କର ସେ ମନ୍ଦିରଟି କେିତି ସ୍ଥାପନ କରାଯାଇଚି। କିନ୍ତୁ ଆମ ମନ୍ଦିରଟି ସେଇଠି ଶିବ ନିଜେ ଉଦ୍ଭାବନ ହେବେ ହେଇଥିଲେ ବୁଝିଲେ।
ଓ ପଟାଳ।
ଆଜ୍ଞା ପାତଳ ଗାଲି ହେଇଥିଲେ। ଯେତେବେଳେ କିଛି ବର୍ଷ କଥା କହିଦଉଚି ଆପଣ ଶୁଣନ୍ତୁ ଏଇଗୁଡିକ ଆମ ମା ଆମ ଏକର ଏକର ଯୋଉ ଗ୍ରାମକି କରିଚନ୍ତି ପୁରା ଏଖି ଏମିତି ଥିଲା। ସେକୁର ଗୁଡିକ ପୁରା ବଣ ଥିଲା ବୁଝିଲେ।
ଆଜ୍ଞା।
ଯଉଠି ଶିବ ମନ୍ଦିର ଅଛି ବଣଥିଲେ ସେ ବଣ ଥିଲା ଯେତେବେଳେ। ଆ ଗୋଟେ ଗାଈ ଟେ ପ୍ରତ୍ୟେକ ଦିନ ଆସି ହେଲା। ବୁଝିଲେ। ପ୍ରତେକ ଦିନ ଆସି ସେ ଗାଈଟି ସେଇଠି ପ୍ର ଠିଆ ହୁଏ ଏବଂ ସେଠି ଅ ଛାଉଁ ଛାଏ କ୍ଷୀର ଗୁଡିକ ବାହାରି। ବାଣିଲେ।
ହଁ ହଁ ବୁଝିପାରୁଚି।
ହୁଁ ବାହାରେ ସେଠୁ ଯେତବଳେ ଆ ଯେତବଳେ ସେ ଗାଈଠୁ ସବୁଦିନ ସେଠି ହି କରେ। ଯେତେବେଳେ ଘରକୁ ଯାଏ ସେ ଯୋଉ ଗାଈର ମାଲିକ ଥାଏ। ଯେତେବେଳେ ଗାଈଟିକୁ ଦୁହେଁ ବୁଝିଲେ। ହଁ ଦୂରେ ଆଜ୍ଞା କ୍ଷୀର ଦିଏନା। କ୍ଷୀର ଦିଏନା ଦିଏ ଯେତବେଳେ ସେ ମାଲିକଟି ଚିନ୍ତାରେ ପଡିଯାଏ କ୍ଷୀର ଗୁଡିକ ଯାଉଚି କୁଆଡେ ମୁଁ ତ ଦୁହୁଁନି ମୋ ବାଛୁରୀ ପିଇ ଯାଉଚି କି? ତ ସିଏ ଦେ ଇଏ ଯେହେତୁ ବଣ ଭିତରେ ଥିଲା ସେ ସେଠି ଯାଏନା ଦେଖିବାକୁ। ଦିନସେ ଗାଈ ପଛରେ ଯେତେବେଳେ ଯାଇ ଦେଖିଲା ସେ ଆ ଶିବଙ୍କର ସେଇଠି କ୍ଷୀର ବାହାରୁଚି ଆଉ ଗାଈ ସେଠି ଠିଆ ହେଇଚି।
ଗୋଟେ ପଥର ଉପରେ ହେ ଗାଈ ଟିକ କ୍ଷୀର ଦଉଚି।
ହଁ ପଥର ନୁହେଁ ପଥରଟି ଭିତରେ ଥିଲା ବୁଝିଲେ କି।
ଆଜ୍ଞା ଜଙ୍ଗଲ ହେଇଯାଇଥିଲା ନା ଭିତେରେ ଥିବ।
ଆଜ୍ଞା ଗାଁ ଲୋକଙ୍କୁ ଡାକି ଏ ବିଷୟରେ କଥା ହେଲେ ତାପରେ ଖୋଳା ହେଲା ବେଳକୁ ସେଠି ବାହାରିଲେ କଣ କହିଲେ ଶିବଙ୍କର ମୂର୍ତ୍ତି ବାହାରିଲେ ଏବଂ ଲଙ୍ଗ ବଲେ ଗାଁ ସେ ଲୋକଙ୍କ ସାଙ୍ଗେ କଥାବାର୍ତ୍ତା କରି ସେଠି ତାପରେ ଶିବଙ୍କୁ ସ୍ଥାପନ କରାଗଲା। ଏବଂ ସ୍ଥାପନ କରାଯଏ ଏବେ ଯାଇ ପୂଜିଚି ପୂଜା କରାଯାଉଚି।
ହ୍ୟାଲୋ।
ହୁଁ।
ଆପଣ ଠାକୁରଙ୍କ କଥା ତ ଅଧିକାଂଶ କହୁଚନ୍ତି ଟିକେ କଣ ବିଜନେସ୍ କରୁଚନ୍ତି କହିପାରିବେ।
ଆପଣ କହୁନାହାନ୍ତି କିଛି କୁଅ ନିଜେ ଜାଣିଚନ୍ତି କୁଅନ୍ତୁ।
ଆ ମୋର୍ ତ ଏଠି ଏ ମାନେ ବଡ଼ ଆମର ଜଙ୍ଗଲ ଏରିଆ ନା।
ହୁଁ।
ଅଧିକାଂଶ ଅଧିକାଂଶ ଆମର ଜାଗା ଜାଗା ଗୁଡା ଅଛି। ସେଥିରେ ଆମେ ରଖିଛୁ ଗାଈ, ମଇଁଷି, ମେଣ୍ଢା, ଛେଳି, କୁକୁଡ଼ା। ସବୁ ଫାର୍ମ କରିଛୁ।
ଆଜ୍ଞା, ସେଥିରୁ ମଧ୍ୟ ଲାଭ ହଉଛି ଆପଣଙ୍କ।
ଆଜ୍ଞା, ଦହି ଛେନା କ୍ଷୀର ଆପଣଙ୍କ ଗ୍ରାମରେ କେବେ କିଏ କୋଉ ଏଇ ଯେମିତି କି ଶିବ ମନ୍ଦିର ପଚିଶ ଟା ପଚିଶ ଟା ହେଇଥିବ।
ହୁଁ ଉଁ।
ଆପ ଆପଣ ଆମ ଆମ ଆମକୁ ଫୋନ କରି କହିପାରିବେ? ଯେ କ୍ଷୀର, ଦହି, ଛେନା।
ହଁ ଅଁ।
ଆଜ୍ଞା।
ଅଁ ଏଥିପାଇଁ ମୁଁ କହୁଥିଲି ଯେ ଆମର ଅଛି ନା ଅଧିକାଂଶ ଲୋକ ଜାଣିନାହାନ୍ତି। ଏଇ ଦି ବର୍ଷ ହେଲା ହେଇଛି।
ଆଜ୍ଞା।
ସେଇଥିପାଇଁ ମୁଁ କହୁଥିଲି, ଆଉ ଆପଣଙ୍କର କେମିତି କଣ କରଚ ବିଜନେସ୍ କଣ ଚାଲିଛି?
ଆପଣ ଯୋଉ କରୁଛନ୍ତି ବେପାର ଗୁଡିକ ଗାଈ ବେପାର, ଆପଣ ଗାଈ ବେପାରରେ କଣ ସବୁ ଲାଭ ଅଛି?
ଆମର ଏଇ ଘିଅ ବେପାର ହଉଛି ଲାଭ ପାଉଛୁ ବି।
ହୁଁ ଉଁ।
ଗାଈ ମାନଙ୍କ ଲାଭ କେତେ ଅଳ୍ପ ଲାଭ ପାଉଛୁ ଆଉ ଅଧା ତ ଗାଈ ମାନଙ୍କ ଚୋକଡ, ମଇଁଷିଙ୍କର ଚୋକଡ, କୁଣ୍ଡା
ସବୁଥି ଲାଭ ଅଧିକା କଉଥିରେ?
ସବୁଠାରୁ ଅଧିକ ଲାଭ କୁକୁଡାରେ।
ଆଜ୍ଞା, କୁକୁଡ଼ା କେମତି କ ବିକି ହ କେମତି କ?
ଭଲ କୁକୁଡ଼ା ଅଣ୍ଡା ଦେଇଥାଏ ବିକ୍ରି ହୁଏ, ଅଣ୍ଡା ବି ବିକ୍ରି ହୁଏ। ଏ କୁକୁଡ଼ା ବଡ଼ ହେଲେ ବି ଯୋଉ ଗଞ୍ଜା ପେଣ୍ଠି ଶୁଣିଥିବେ।
ଆଜ୍ଞା ଆଉ ଆଉ କଣ ଚା
ହଁ ହଁ ଆଉ
ଠିକ୍ ଅଛି, ଆପଣ ଆଉ ଆମର ଯଦି ଦରକାର୍ ପଡ଼ିବ? ଆମର କିଛି ଦିନ ପରେ ଗୋଟେ ବାହାଘରଟି ଅଛି। ଆପଣଙ୍କୁ କୁକୁଡ଼ା ଯଦି ଦେଲେ କି ମଗେ -ମଗେଇବେ।
ହଁ
ହଁ କେତେ କଣ ଆପଣ ରେଟ୍ ରୋହୁଛି କୋଣ -କୋଣମ୍।
ହ ବଇଲ ବଇଲର୍ ହୋଉଚି ହୋଉଛି ଦୁଇଶ।
ହୁଁ
ଆଉ ଦେଶି ଆଠଶ।
ହଁ, ଠିକ୍ ଅଛି। ଆଉ ମୁଁ ଆପଣଙ୍କୁ କହିବି ଆପଣ ରଖନ୍ତୁ ବଲ୍ ଟି ମୁଁ ପଛରେ ଆପଣଙ୍କୁ କହିବି ଆ
ଓହୋ
ଦେଖନ୍ତୁ